ଏଇଟି ବସିଚି ତୁ?
ତିଲି ଆଉ
ତୁ ଟିଭିରେ ପୁଣି କଣ ଦେଖଚୁ? ମୁ ମୋବାଇଲି ଥାଉ ଥାଉ ପୁଣି ଟିଭି ଦେଖୁଛୁ। ଆଜିିକା ଜେନେରେସନ ର ପିଲା ହଉ ତାହଲେ ତୋ ଇଛା।
ହଁ ଗୋଟେ ସିରିଏଲ ଦେଖିବା କଥା ଆଉ। ସିଏ କଣ ଦେଖୁଛି ମୁଁ ଖାଲି ଟିକେ କେତେବେଳେ କେମତି ପାଞ୍ଚ ମିନିଟ୍ ନଜର ପକେଇଦିଏ।
ତମ ମାଆ ଏଙ୍କା ମାନେ ଆମକୁ ଚିହ୍ନିଚନ୍ତି ନା ଭଲରେ?
କିଏ କହିଲୁ?
ମୁଁ ମାନେ ତୁମ ମା
ହଁ ହଁ ବୋଉ ଅପା ସମସ୍ତେ ତତେ ଭଲରେ ଚିହ୍ନିଛନ୍ତି।
ଆଉ କାହାକୁ ଚିହ୍ନିନାହାନ୍ତି?
ନା ଆଉ କାହାକୁ ଜାଣି ନାହାନ୍ତି। ରାଣ, ବିଶ୍ୱାସକର ନା ଜମାରୁ ନାହିଁ। ତତେ ଚିହ୍ନିଚନ୍ତି ଆଉ ଗୋଟେ ଗୋଟେ ଝିଅ ଆସୁଥିଲା ଆମ ତଳ ବ୍ୟାଚର ବାଲେଣ୍ଡାର। ଆମ ଘରକୁ ଆସିଥିଲା ତାକୁ ଚିହ୍ନିଛନ୍ତି। ଏ ଆମ ତଳ ବ୍ୟାଚ୍ ର।
ଓ ହୋ
ତୁ ଚିହ୍ନ ନଥିବୁ ବୋଧେ ସେ ପ୍ଲସ ଥ୍ରୀ ରେ ମୋ ସହିତ ଟିକେ ମିଶିଥିଲା ତ। ମୋ ବହି ଫହି ନେଇକି ବଢେ। ଉଁ ହୁଁ ସେ ମୋ ପାଇଁ ପ୍ରାକ୍ଟିକାଲ ଲେଖିକି ଦିଏ।
ଓ ହୋ ପ୍ରାକ୍ଟିକାଲ କୁହନି ଆଉ। ପୁଅ ଲେଖିଲେଖି ବିରକ୍ତି ଲାଗିଲାଣି ମାନେ ହାତ ପେନ୍ ହେଇଯାଉଚି। ମୁଁ ଶୋଇ ଉଠିକି ବସିକି ଲେଖିବି ପ୍ରାକ୍ଟିକାଲ।
ହେଁ ତୁ ତୋର ଲେଖୁଛୁ ବର୍ଷା ମତେ ମୁଣ୍ଡ ଖରାପ କରିଦଉଛି ମୁଁ ତାକୁ ଛାଡିବି ସେ ଲେଖିବ। ତୁ ଆଉ କହନି କହନି ବାଇଆ କରିଦେଉଚି ଚାଟ୍ ଯିପିଟିରୁ।
ସେ କଣ ଖୋଜିକି ବାହାର କରିପାରିବନି?
ନାଇଁ ବରା ସିଏ ମୋବାଇଲି ଜ୍ଞାନ ନାହିଁ।
ହେଁ ନାମ ଆଉ ଶିଖେଇଦବୁ ନା। ଏ ଶୁଣ ନି ତାକୁ ଚାଟ୍ ଯିପିଟି ରେ କହିବୁ ଫଟୋ ଉଠେଇକି କୋସ୍ଚିନ ଟାକୁ ଛାଡିଦେଲେ ଆସିବ ଭାରି ତ।
ଆସିବରି ଏବେ ଚାଟ୍ ଯିପିଟି ଅଧିକ ଫୋଟ ନୋଉନି ଜାଣିଚୁ ନା ନାଇଁ?
ଏହଟା ଜାଣିଚି ତାପରେ କଣ କରି ମୁଁ ତମର ତ ଯେତେ ଟାଇମ୍ ହେଲା ଏଇଠି।
ହୁଁ ଉଁ
ଯେ ଯେତେ ହେଲେ ଗୋଟେ ଫୋନରେ ଚାରି ତିନିଟା ର ଦିଟା ଥିବ ଇମେଲ ଆଇଡି କରିବୁ, ତାକୁ ଅନଇନଷ୍ଟାଲ ମାରିଦବୁ, ନହେଲେ ଲଗାଉଟ ମା ଦବୁ ପୁଣି ଆଉଥରେ ଲଗ୍ ଇନ କରିବୁ। ଏଇ ଯୋଉ ଇମେଲ ଟାରେ, ମାନେ ଫଟୋ ଦେଇ ଦେଇଦେଇଛି ତାର ଲିମିଟ ସରି ଯାଇଛି। ତାର ନେଷ୍ଟ ଇମେଲ ଦେଇଦବୁ, ମୁଁ ସେମିତି କରିକି
କେତେ ଟା ଲେଖେ ଲିମିଟ ଦଉଛି ସିଏ?
ଲିମିଟ ମୁଁ ଏମତି ଜାଣିପାରୁନି କିନ୍ତୁ ମୁଁ ସବୁ ତିକ ଦେଖେ ବିଟରେ ବିଟରେ ତ ଆମର ଆସିଛି ଏରି ସବୁ ଦିଗ। ପି ଜିର ସାତଟା ପେପର, ସାତଟା ପେପର ଯାକ ସେମିତି ଏକା କରିକି ଲେଖିଛି।
କେତଟା ମୁଁ କୋଶ୍ଚିନ ଗୁରା ସର୍ଚ୍ଚ କରିଦଉଛି। କିଛି ନାହିଁ ଆସିଛି ଚାର୍ଟ ଜି ପି ଟି ରେ ହଁ ହଁ।
ଲେଖିବା ଟା ବିରକ୍ତ ଲାଗେ, ଆମର ବାକି ତାଙ୍କର କଣ ସାନସକ୍ରିଟ ତ
ହୁଁ ଏଖାରେ ଶୁଣେ ମୁଁ ଫାଷ୍ଟ ଫଟୋଟା ଉଠେଇ ଦଉଚି, ଫାଷ୍ଟ ଫଟୋଟା ଉଠେଇ ଦେଲେ ଗୁଗୁଲ ଟ୍ରାନ୍ସଲେଟ କୁ ନେଇଛି, ହେଟା କପି କରିକି ଏଠି ପେଷ୍ଟ କରିଦଉଛି ଆଣିକି।
ହ ହେଇଟା ତ ମତେ ଆସୁନି, ମତେ କପିବି ପେଷ୍ଟ ହେଇଟା ମୁଁ
କବି ପେଷ୍ଟ କଲା ପରେ ତାକୁ ଦଉଛି ଗୋଟେ ଗୋଟେ ପିସ, ସେ ଲେଖୁଛି। ବିରକ୍ତ ଖାଲେ ମତେ ସଦାବେଳେ କରୁଛି ସିଏ ଲେଖିବ, ମୁଁ ପଠେଇବି। କହୁଛି ଲେଖି ଦଉନ, ମୁଁ କହିଲି ମୋର ଯଦି ହାଣ୍ଡ ରାଇଟିଙ୍ଗ ଭଲ ହୁଅନ୍ତା ବୋଲେ ମୁଁ ଲେଖି ଦିଅନ୍ତି, ତମେ ଦିଟା ପେପର ମୁଁ ଦିଟା ପେପର ଲେଖିଥାନ୍ତି। ଓ ସବୁବେଳେ ପଠେଇଲା ସି ମତେ ବିରକ୍ତ ଲାଗୁଛି ନା ନାଇଁ
ସେଇଟା ବି ବିରକ୍ତ ଲାଗିବ ଆଉ ଜଣେ କିଏ ପଠେଇବ ଏମିତି
ହୁଁ ହେଲେ ଅଳ୍ପ ହେଇଯିବି ନ ହେଲେ ହଁ ଏତେ ପଠେଇଲା ସିଏ ବିରକ୍ତ ଲାଗିବନି?
ହଁ ଏଇଟା ବି ସତକଥା, ଏଇଟା କମ ହେଇଛି କି?
ହୁଁ, ତୋର ଏଇଟା ସରିବ ବୋଧେ, ବି ଡ଼ି ଡି କେତ କେତେଟା ସେମିଷ୍ଟାର ଅଛି? ଗୋଟେ
ଆମର ଆହୁରି ଦି ଦିଟା ଅଛି, ଏଠୁ ଗୋଟେ ଦେଇଯିବୁ ଆହୁରି ଦିଟା ଚାରିଟା ସେମିଷ୍ଟାର, ଚାରିଟା ରହୁଛି। ଦିଟା କୋଟେ ଦେଇଛୁ, କୋଡିଏରେ ଯିବୁ ଏଇଟା
ଦୁଇଟା ବଲେ ଏଇଟା ସଇଲେ ପୁଣି ଆଉ ଦୁଇଟା?
ଆଉ ଦିଇଟା ରହିବ।
ହୁଁ।
ଚାରିଟା ତ ରହୁଛି ବର୍ଷକୁ ଦିଟା ଆଉ ଦି ବର୍ଷକୁ ଚାରିଟା।
ଓ ତୁ ଗଲେ ଆନ୍ଧ୍ରରେ କଣ ଭଲ ଜିନିଷ ମୋ ପାଇଁ ଆନ୍ ଦେ
ହେଁ ହେଡା ସବୁ ଖାଲ ସବୁ ସବୁ ଫାଲତୁ ଜିନିଷ ଗଟା ମତେ ମେନ ହଉଛି ଗଜର ଆଉ କିଛି ନାହିଁ। ଗଜରାଟା ଆଣିଦେବି। ସାଏ ଗଜରା ଅଲଗା ଗୋଟେ ନିଆରା ଗଜରା।
ଆଇଲା ଚିରା ନଷ୍ଟ ହେଇ ଯାଉଥିବ।
ହଁ ନଷ୍ଟ ତ ହେଇଯାଉଛି।
ନାଇଁ କି?
ଆଉ ମୁଁ କଣ କଲି କି ସେଇଥର ଯାଇଥିଲି ହଁ ସୋନୁ କହିଛି ମୁଁ ଯ ଯାଇଥିଲି ଏଇଥର ଯାଇଥିଲୁ ମୁଁ ଗୋଟେ ମାନେ ରୁମ ରେ କେହି ନାହାନ୍ତି ମୋ ରୁମ ମେଟ ସେ ଝିଅ ଦିଟା ପଳି ଆସିଲେ।
ହୁଁ।
ତ ମୁଁ କଣ କରିବି କହିଲି କଣ କରିବି ଏକା ବସିତ ବିରକ୍ ଭଲ ଲାଗିବ କଲ ରେ ତ କାହା ସାଙ୍ଗରେ କଥା ହବାକୁ ଇଚ୍ଛା ହେଲାନି ତାପରେ ଗଲିହେରି ମାର୍କେଟ ମାର୍କେଟ ତାଙ୍କ ସାଙ୍ଗରେ ବି ଯାଇଛି ଦି ତିନି ଥର ନା କିଲୋମିଟରଟା ମୁଁ ହେ ଗଲି ସେଇଠି। ପାଖରେ ଅଛି ନା ମାର୍କେଟ ଟା ମାର୍କେଟ ରୁ ଗଲି ଗଜରା ଧରିକି ଆସିଲି ଏକା ବସିକି ଖାଲି ଫ ଟୋ ଉଠେଇଲା ଆଉ କିଛି କଲିନି ରାତିରେ ବି ରୁମ ରେ ଏକା ଶୋଇଲି କଣ କରିବି କାହା ସାଙ୍ଗେରେ ଗ ଥା ହବ।
ରୁମ ରେ ଏକା ବୋଲେ ଯାଉନାହାନ୍ତି କି ପିଲା?
ଏ ମୋ ରୁମ ଟା ନା ଆମେ ତିନି ଜଣ ଥିଲୁ ନା ସେମାନେ
କହୁଛ କି?
ଲଜ ଗୁଡା ତିନି ଜଣ ତିନି ଜଣ ଲେଖେ ଗୋଟେ ରୁମ।
ହଉ କେତେ ଲେକେ ସେ ପଇସା ନଉସନ୍ତି?
ପାଂସ ଟଙ୍କା ନଉଛନ୍ତି ଏଇଥର ନେବେ ସାତଶ ଏ ସି ରୁମ ଟା ନବୁ ତ ଏଇ ଖରାକୁ ଆଉ ଏଇ ନର୍ମାଲ ରୁମ ନ
ତମେ ପିଲା ଗଣି ହେଇକି ନେଇ ଯାଇଚ ନା କି?
ଏ ନାଇଁ ଦେଖେ ଆ ଆମ ଆମେ ଏଜେଣ୍ଟ ଥ୍ରୋ ରେ ଯାଉଚୁ ସେ ଦିଦି ହରା ବି ଏଜେଣ୍ଟ ଥ୍ରୋ ରେ ଯାଉଛନ୍ତି କିନ୍ତୁ ରୁମ ଟା ଯୋଉ ଦଉଛନ୍ତି ତାଙ୍କେ କେବଳ ଖାଇବା ଖର୍ଚ୍ଚକୁ ଛାଡିକି ଆଉ ସବୁ ରେଣ୍ଟ ମାନେ ଦଉଛନ୍ତି ଏଜେଣ୍ଟ କୁ। ଇଏ ତାଙ୍କେ ସେଇ ଆନ୍ଧ୍ରପ୍ରଦେଶ ଖାଇବା ଖାଉଛନ୍ତି। ତ ରୁମ ଟାରେ ଯୋଉ ସେ ଏଜେଣ୍ଟଙ୍କ ସହିତ କଥା ହେଇଯିବେ କି ଆମକୁ ଏଇ ଆମେ ତିନି ଜଣ ଆମେ ଏଇ ଗୋ ଟେ ରୁମ ରେ ରହିବୁ ଆଉ ଏଠି କାହାକୁ ପକେଇବେନି ଏମତି ଆମର କଥା ହେଇ ଯାଇଥାଉ ପୁରା। ତ ସେଇଠି ଆମେ ରହିଯାଉଚୁ ସେଇ ରୁମ ରେ। ଭଲ ଗୋଟେ ଚିହ୍ନା ହେଇଗଲେ ସେମାନେ ବି ମୋ ସାଥିରେ ଭଲସେ ମିଶିଗଲେ ମୁଁ ବି ସେ ଦି
ହଁ ସବୁବେଳେ ଯିବା ଆସିବା କରିଆକୁ ସୁବିଧା ହବ।
ହଁ ସିଏ କିନ୍ତୁ ତାଙ୍କର ପର୍ସନାଲ ସବୁବେଳେ ତାଙ୍କର ମାନେ କଣ ଦେ କଲୁ ପଇସା ଉପରେ କ-କଥା ନା। ତାଙ୍କେ ଟିକେଟ କରଦେଇଥିବେ ତାଙ୍କର କ୍ୟାନସଲ ହେଲେ ବି ତାଙ୍କର ଟେନସନ ନାହିଁ। ସେ ତାଙ୍କର ସରିଲା ମାନେ ସେ ପଳେଇ ଆସିବେ। ଆଜି ସରିଲା ମାନେ ସେ ଆଜି ଆସିବେ ସେ ଅ-ଏ-ଏଜେଣ୍ଟ କୁ ୱେଟ କରିବେନି।
ହୁଁ।
ତାଙ୍କେ ବୁଲା ବୁଲି ଚାରିଆଡେ ତାଙ୍କର ନା।
ହୁଁ।
ତ ସେ ସେମାନେ ସେଥିରେ ପୁରା ଉଁ ଜଣା ଶୁଣା ପୁରା ଟିକେଟ ବିଷୟରେ ଟ୍ରେନ ବିଷୟରେ ତାର ଟାଇମ ଟେବୁଲ ସବୁ। ମୁଁ ତ ମୁଁ ଖାଲି ଥ
ସେଟା ଆଉ ଏକ୍ସପ୍ରେନ୍ସ ଆଉ।
ହାଇ ଏଜୁକେଟେଡ ନାଇଁ ତାଙ୍କେ ବୁଲିଲେଣି। ଚାରିଆଡେ ସବୁ ଜାଗା ଗଲେଣି ଏକ୍ସପ୍ରେନ୍ସ ଅଧିକ ହେଇଗଲାଣି ଆଉ। କଣ କରିବେ ଆଉ ଦିଟା ଝିଅ ତ ପୁଅ ତ ନାଇଁ ଦି ଜଣ ଯାକ ଏଞ୍ଜୟ କରୁସନ୍ତି ଏଉନୁକା ଆଉ।
ତଥାପି କଣ ଧରିକି ଆସିଥିଲୁ ଆସିଲା ଆସିକି?
ମୁଁ ଆସଥିଲି ମାନେ ଦେଖେ ହେ ଗୁ ଚୁଡି ଆଣିଥିଲି ଖାଲି ଯୋଉ ଚୁଡି ଓଡିଶାରେ ମିଳୁଚି ସେଇ ଚୁଡି ଗୁଡା ଧରିକି ଆସ୍ ଥିଲି ଆଉ ଆମ ଝିଅ ପେଇଁ ଗୋଟେ ଚୁଡ଼ି ଆଣିଥିଲି ଆଉ ଗୋଟେ କଣ ଆଣିଥିଲି ତ ହେତିକି ମୁଁ ମାର୍କେଟିଙ୍ଗି ଫୁଣି ହେତେ କରେନି ଭଲ ମତେ ମୁଁ କହିଲି ନେଷ୍ଟ ଟାଇମ୍ ମାର୍କେଟ ଆସିବିନି। ଦେଖେ ଗୋଟେ ଝିଅ ପିଲାଙ୍କର ନେଚର ହଉଚି କି ମାର୍କେଟ ଗଲା ମାନେ ସେ ଯାହା ବି ହେଲେ ଜୁ କୌଣସି ଗୋଟେ ଜିନିଷ ହଉ ଓଡିଶାରେ ଥାଉ କି ନଥାଉ ସେଇଟା ଧରିକି ଆସିବାଟା ପକା। କହିଲି ମାର୍କେଟ ଏଥର ଯିବିନି କି ସେଇ ପଇସା ଖର୍ଚ୍ଚ ହବନି ମୋର ହଜାର ଟଙ୍କା ପଳେଇଥିଲା।
ହଉ ଏଥର ଗଲେ ମୁଁ ତତେ ୟୁଟ୍ୟୁବୁ ରୁ ସର୍ଚ୍ଚ କରିକି କହିବି କଣ ଆନ୍ଧ୍ର ଆଡେ ଫେମସ ଜିନିଷ ମିଳୁଥିବ ଧରିକି ଆସିବୁ।
ଆନ୍ଧ୍ରରେ ଫେମସ ଜିନିଷ ମିଳିବ ଯେ ହେଲେ ମୁଁ ତାଙ୍କୁ କଣ କହିକି ମାଗିବି ମତେ ତ ମା ଗି ଆସୁନି ଠିକ୍ ସେ ତାଙ୍କ ଲାଙ୍ଗୁଏଜ ରେ ମୋ ସାଙ୍ଗରେ ଗୋଟେ ଆଇସ୍ ହିନ୍ଦୀ ମୁଁ କହିପାରୁଚି କି।
ହଁ ଖଣ୍ଡି ଖଣ୍ଡି ହିନ୍ଦୀ ସେ ବୁଝି ଯିବ।
ଇଂଲିଶ ମାରିଲେ ହଉଚି ସେ ଗୋଟେ ଆଇସ୍କ୍ରିମ୍ ବାଲାଟେ ମୋ ସହିତ କଥା ହେଲା ପାଞ୍ଚ ମିନିଟି। ଇଂଲିଶ ଟୁ ଇଂଲିଶ କଥା ହେଲା।
ଇ ଶଳା।
ମାନେ ଆଇସ୍କ୍ରିମ୍ ବାଲାଟେ ଇଂଲିଶ୍ ଇଂଲିଶ୍
ଆ ତାର ପାଟ ଟାଇମ୍ ହେଇଥିବ ଲୋ।
ନାଇଁ ବେ ଆଇସ୍କ୍ରିମ୍ ବାଲା। ହେଇଥିବ ବୋଧେ।
ସ୍କ୍ରୀମ ବାଲା ଯେ ପାର୍ଟ ଟାଇମ୍ ହେଇଥିବ। ଆମେ ସିନା ଓଡ଼ିଶାର ଲୋକ ପାର୍ଟ ଟାଇମ୍ କରୁନେ।
ମତେ ଇଂଲିଶ ରେ ପଚାରିଲା ମାନେ ତମେ ଏଠିକି ଆସିଚ ଯୋ ମାନେ ତମେ ଏଠି ଜବ୍ ପାଇଁ ଆସିଚ ନା ଏକ୍ଜାମ୍ ପାଇଁ ଆସିଚ ନା ବୁଲିବା ପାଇଁ ଆସିଚ? ଇଂଲିଶ ଟୁ ଇଂଲିଶ। ମୁଁ ଇଂଲିଶ କହିବି ଆଉ ଗୋଟେ ହ ହୋଟେଲ ଥିଲା ସେଇ ଦିଦି ହକା ଯୋଉଠି ଯାଇକି ସବୁ ଆଣୁଛନ୍ତି ମାନେ ଗୋଟେ ଦୋକାନ ଟାଇପ୍ ର ସେଇଟା ଥିଲା। ସେଇଠିିକି ଯିବେ। ସିଏ ଆଙ୍କ କଲେ ସେ ଦିଦି କହିଲେ ସେ ଏମିତି ଇଂଲିଶ କହୁଥିଲା ଯେ ଆମେ ତା ଇଂଲିଶ ବୁଝିପାରୁନ ଥିଲୁ ଆମେ କାବା ହେଇ ଯାଉଥିଲୁ।
ଆରେ ଶଳା।
ଲୋକଗୁଡା ଅଛନ୍ତି।
ଉଁ। ସିଏ କହିବା କଥା ଯଉ କାମ ହେଲେ‌ କ କରିବେ। ଆମେ ଓଡିଶା ଲୋକ କଣ ପାଠ ଟିକେ ପଢିଚୁ ମାନେ ଚାକିରି କରିବୁ। ଆମେ କିଛି ଆଉ କରିପାରିବୁନି।
ହଁ କିନ୍ତୁ ତାଙ୍କର ଯାହା ପାଇଲେ ସେମାନେ ସେଇଆ କରିବେ। ତାଙ୍କର ସେମିତି କିଛି ନାଇଁ।
ଖାଲି ଏତିକି ଜିନିଷ ଧରିକି ଆସିଲୁ ଆନ୍ଧ୍ରାରୁ ନା କି?
ହୁଁ ଏବେ ସିଏ ଏଥର ମୁଁ ଆଉ ଯିବାର ନାଇଁ କି ସିଏ କୁଆଡେ କଣ ଏରା ଆଣିବୁ।
କୁଆଡ଼େ କରିଥିଲ ନା କରିନଥିଲ? ଫାଷ୍ଟ ଟାଇମ୍, ଲାଷ୍ଟଥର ଆସିଲା ଯେ ବୁଲିକି ଆସିବ ନା କି?
ଏ ନାଇଁ ନାଇଁ ଯାଇଥିଲୁ ଯଉ କୋଉଠିକି ବିଶାଖାପାଟଣାରେ ଯଉ ଭାଇଜାକ୍ ପାଖରେ ଗୋଟେ ଅଛି ସି ବିଚ୍। ସେ ସି ବିଚ୍ ନାଁ ଟା ମୁଁ ଜାଣିନି। ଯଉ ଭାଇଜାକ୍ ରେ ଫଟୋ ଉଠେଇକି ସବୁ ଡିପି ଦଉଛନ୍ତି। ମେନ୍ ଯଉ ସେଣ୍ଟର ପଏଣ୍ଟ ଟା।
କାଇଁ ତୁ ଡିପି ଦେଇନୁ ତ?
ହେ ସେଇଠିକି ମୁଁ ଫୋଟୋ ଉଠେଇବୁ କଣ ଆମେ ତ ଗଲୁ ଅଟୋ ରେ ପଳେଇ ଆସିଲୁ ସି ବିଚ୍ ହେଠି କିଏ ଯାଇକି ଫଟୋ ଉଠେଇବ।
ଓ ହଉ ଆଉ।
ସି ବିଚ୍ ରେ ଉଠେଇଥିଲୁ ଭଲ ଯେ ଭଲ ସେ ଆସିଲାନି। ମୁଁ ମାନେ କାହା ସାଙ୍ଗ ହେଲିନି। ମୁଁ ଯେନ୍ତି ମୋ ସାଙ୍ଗରେ ଯଦି ନ ମିିଶିବୁ ମୁଁ ମିଶିବିନି। ଆଉ ଆମର ରୁମମେଟ୍ ସେଇ ଝିଅ ଦି ଜଣ ସାଥିରେ ପୁରା ମିଶି ଯାଇଥିଲି। ତ ସେମାନେ ପଳେଇ ଆସିଥିଲେ ଆଗରେ। ତ ମୁଁ ଆଉ କାହା ସାଙ୍ଗରେ ମିଶିନି ଖାଇବା ଯିବି ମୁଁ ଏ କା ଆଣି। ଯାହା ଆସିବ ମୁଁ ଏକା ଯିବି ଆଣିବାକୁ। ମାନେ ତାଙ୍କେ ଖାଆନ୍ତିନି ନା ସେ ଖାଇବାରେ। ତ ମତେ ଆଜି ମୋ ରୁମ୍ ରୁ ଯେହେତୁ ବାହାରିଲୁ ଆଉ ଗୋଟେ ରୁମ୍ ପିଲା ସହିତ ମିଶିବା ଏତେ ଇଜି ନୁହେଁ। କିଏ କାହା ସାଙ୍ଗେ ।
ଟ୍ରେନ୍ ରେ ଯଦି ଯାଉଚୁ ତାହେଲେ ବି ଆଉ ପାଞ୍ଚ ସାତ ଜଣଙ୍କ ସହିତ ମିଶି ଯାଉଥିବ ନା।
ହଁ ଏବେ ମିଶି ଗଲିଣି। ମାନେ ନମ୍ବର ହେରିକା ଆଣିକି ଯେତେବେଳେ ପାଞ୍ଚ ଛଅ ଜଣ ତ ମିଶି ଗଲିଣି। ଯୋଉଟା ହେଲେ ଯେ ହେରାଙ୍କର ନଲେଜ୍ ନାହିଁ ଯୋଉମାନଙ୍କ ସାଥିରେ ମିଶିଲି। ହେରା ମାନେ ନୁହେଁ ହେରା କିଛି। ମୋଠୁ ଅଧିକ ଇନଫରମେସନ ସେମାନେ ମତେ କଣ ଦେବେ, ସେମାନେ ମୋଠୁ ଇନଫରମେସନ କଲେକ୍ଟ କରୁଛନ୍ତି କିଛି।
ହଉ ତୁ ଏକ୍ସପେରିଏନ୍ସ ବନ୍ଦା ଗୋଟେ ହେଇଗଲୁଣି ଆଉ।
ନାଇଁ ନାଇଁ ସେମିତି ନାଇଁ। ସେମାନେ କଣ ଅଛି କହିଲୁ କିଛିରେ ମାନେ ଏ ଫ୍ୟାମିଲିରେ ତ ସେମାନେ ବି ଉୁଁ ଠ ଉୁଁ
ଉୁଁ।